ହେଲୋ
ହ୍ୟାଲୋ, ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାାମ, କେମିତି ଅଛନ୍ତି।
ହଁ ମ
ହଁ, ଠିକ ଠାକ୍ ଅଛି। ଆଉ ଆପଣଙ୍କ ଆଡେ କେମିତି ପାଣିପାଗ।
ପାଣିପାଗ ସେ ଦି ଦିନ ହେଲା ତ ପୁରା ବର୍ଷା ହଉଥିଲା, ଏବେ ଟିକେ ଆଜି ବର୍ଷା ରାସ୍ତା ନାହିଁ ଟିକେ ଭଲ ଲାଗୁଛି, ରାସ୍ତାଘାଟ ଟିକେ ମାନେ ଏମିତି ପାଣି ପାଣି ଯୋଉ ଥିଲା ସେ ଟିକେ ଶୁଖି ଯାଇଛି। ହଁ, ଖରା ହେଇନି ମାନେ ଏମିତି ନମାଲ ପାଗ ଦେଇଛି, କିନ୍ତୁ ବର୍ଷା ବି ହଉନି ସେଇଟା ବି ଭଲ ଲାଗୁଛି ଟିକେ
ଆଜ୍ଞା ହଁ ଆପଣଙ୍କୁ କୋଉ-କୋଉ-ସିଜନ ଟା ବହୁତ ଭଲ ଲାଗେ।
ଅ ମତେ ଅକଚୁଆଲି ଟିକେ ମିକସ ସିଜିନ ଭଲ ଲାଗେ। ମାନେ ଯଦି ମୁଁ କହିବି ତାହେଲେ ଯେମିତିକ ତ ସରି ଯାଉଥିବ ଆଉ ଖରା ଟିକେ ଟିକେ ଅସୁଥିବ ମାନେ ସେଇ ଟାଇମ ଯୋଉ ପାଗ କୁହନ୍ତି ନା। ମାନେ ଶୀତ ଯାଉଥିବ ମାନେ ଟିକେ- ଟିକେ ଶୀତ ଲାଗୁଥିବ ପୁଣି ଟିକେ ଟିକେ ଗରମ ଲାଗୁଥିବ। ଆଉ ସନ୍ଧ୍ୟାବେଳେ ଭଲ ପବନ ବି ଦଉଥିବ ତ ଟିକେ, ଟିକେ, ଶୀତ ଲାଗେ। ତ ସେଇ ଟାଇମଙ୍ଗ ଟା ମତେ ବହୁତ ଭଲ ଲାଗେ। ଆପଣଙ୍କୁ? କୋଉ ସିଜିନ୍ ଭଲ ଲାଗେ।
ମତେ ବେଶୀ କାଲି ସମର ସିଜିନ ବହୁତ ଭଲ ଲାଗେ।
ଆପଣଙ୍କୁ କୋଉ ସିଜନ ଭଲ ଲାଗେ। ସମର ଭଲ ଲାଗେ ଆପଣଙ୍କୁ କଣ କହୁଛନ୍ତି ସାର୍ ଆପଣ।
ଆଜ୍ଞା ଗରମ ସିନା ବହୁତ ଭଲ ଲାଗେ। କିନ୍ତୁ ମତେ ସେ ଆଜ୍ଞା। ଗରମ ସିନା ବହୁତ ଲାଗେ। ମତେ କିନ୍ତୁ ଆଜ୍ଞା କୁହନ୍ତୁ।
ହଁ ସରି ସରି ମୁଁ ଆପଣଙ୍କୁ ଇଏ କରିଦୋଉଛି ବୋଧେ ମତେ ମତେ ଖାଲି ଜାଣିବାର ଅଛି କି ମାନେ କଣ ପାଇଁ ଆପଣଙ୍କୁ ମାନେ ସମର ସିଜନ ବହୁତ ହି ଭଲ ଲାଗେ।
ଦେଖନ୍ତୁ ସମର ସିଜନ ରେ ମାନେ ଏଇଟା ଲାଗେ କି ଅଧିକ ଗରମ ଲାଗେ। ସେଥିପାଇଁ ଆ ବହୁତ ଆ ଗରମ ଅନୁଭୂତ ହୁଏ ସେଥିପାଇଁ, ଟିକେ ମାନେ କଣ ଥଣ୍ଡା ଥଣ୍ଡା ଟିକେ ପିଇବାକୁ ଭଲ ଲାଗେ। ଏଇ କାରଣରୁ ମତେ ଟିକେ ବହୁତ ସମର ସିଜନ ଟା ବହୁତ ଭଲ ଲାଗେ ଆଉ। ଏମିତିକା ଟାଇପ ର ଆଉ ଆଉ
ଆଚ୍ଛା ପଛ ଥଣ୍ଡା ଜିନିଷ ତ ମୁଁ କହିଲି ସାର୍ ସେ ଥଣ୍ଡା ଜିନିଷ ତ ଆପଣ ଅଲଗା ଦିନ ବି ପିଇ ପାରିବେ ମାନେ ବର୍ଷା ଦିନେ ଶୀତ ଦିନେ ବି ତ ପିଇ ପାରିବେ ନା।
ଆଜ୍ଞା।
ତ ତାହେଲେ ଖରା ଦିନ କାହିଁକି ଭଲ ଲାଗେ। ଖାଲି ସେ ଥଣ୍ଡା ଜିନିଷ ମାନେ ଅ ଖାଇବା ପାଇଁ ଭଲ ଲାଗେ ବୋଲି ସେ ଏମିତି ଗରମ ଗରମ ଟା ଗରମ ଦିନ ଟା ଆପଣଙ୍କୁ ଭଲ ଲାଗେ।
ଦେଖନ୍ତୁ। ଅ କଣ କି ଅନ୍ୟ ଦିନ ମାନଙ୍କରେ କଣ ଦେଖନ୍ତୁ, ଅଧିକ ଶୀତ ହବ କୁଆଡେ ବାହାର କୁ ଆପଣ ଶୀତ ଦିନେ ଆପଣ ଜନି ପରିପାରିବେ ଏଇଟା ବି ବହୁତ ଭଲ ଗନାତେ। ତାପରେ ବି ଦେଖନ୍ତୁ ବର୍ଷା ଦିନ ମନସୁନ ଟାଇମ ରେ ଆପଣ କୁଆଡେ ବି ଯାଇପାରିବେନି। ସବୁଆଡେ ସବୁଆଡେ ଓଦା ଆଉ ଅପରିଷ୍କାର-ଅପରିଷ୍କାର ଲାଗିବ କୌଣସି ଆପଣ ଭୋଜି ବି ଖାଇପାରିବେନି। ଏମିତିକା ଟାଇପ ର କିନ୍ତୁ ମତେ ଖରାଦିନ ଟା କଣ ମେ ବ ପରିଷ୍କାର ପରିଚ୍ଛନ୍ନ ହୁଏ। ଏଇଟା ଭଲ ଲାଗେ। କି ଖରା ଖରା ହଉଥିବ କିଛି ବି ଯେମିତି ମା ଆ ଏମିତି କୁହନ୍ତି। କି ନାଇଁ ଖରା ହଉଛି ଆଜି ଯିବାନି। କିନ୍ତୁ ମୁଁ କହିବି ନାଇଁ ଖରା ହବରୁ ଯିବା। ମତେ ଏଇଟା ସେଥିପାଇଁ ବହୁତ ଭଲ ଲାଗେ ଆଉ‌।
ଆଚ ହଉ ମତେ ମାନେ ବହୁତ ଖୁସି ଲାଗିଲା କି ଖରା ଦିନ କାହାକୁ ଭଲ ଲାଗେ କାହିଁକି ନା ସାର୍ ଯେତେ ଜଣ ମାନେ ଯାହାକୁ ବି ପଚାରିବେ କେହି କହିବେନି ଖରା ଦିନ କାହାକୁ ଭଲ ଲାଗିବ ବୋଲି। ସମସ୍ତେ କହିବେ କାହାକୁ ଶୀତ ଦିନ ଭଲ ଲାଗେ। କାହାକୁ ବର୍ଷା ଦିନ ଭଲ ଲାଗେ। ତ ଯା ହଉ କିଛି ଗୋଟେ ନୂଆ ଶୁଣିଲି। ଆଜି କି ଆପଣଙ୍କୁ ଖରା ଦିନ ଭଲ ଲାଗେ ବୋଲି।
ଆଜ୍ଞା। ଆଜ୍ଞା।
ଆଚ୍ଛା ଆପଣ ଯେତେବେଳେ ଫ୍ରି ଥାଆନ୍ତି ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ ସାର୍?
ଦେଖନ୍ତୁ ମତେ ଫ୍ରି ଥିଲା ବେଳେ ନୂଆ ନୂଆ ଜିନିଷ ଏକ୍ସପ୍ଲୋର କରିବା କି ଯେମିତିକା ଆ କିଛି ଇନାଣ୍ଟ କିଛି ପନିପ ରୋଷେଇ ଉପରେ ହଉ। କିମ୍ବା ଘର କାମ କିଛି ହଉ। ଏମତିକା ଟାଇପ ର କରିନି ଆଉ। କି ଏମିତି ଲେଖା ଲେଖି ଉପରେ ସେଗୁଡା ଟିକେ ଲେଖିଦିଏ। ତାପରେ ବହି କିଛି ବି ସ୍ପିରିଚୁଆଲ ବହି ଗୁଡାକ ଏଗୁଡା ମଧ୍ୟ ଟିକେ ପଢିବାକୁ ବହୁତ ଭଲ ଲାଗେ। ଭଜନ ଭଜନ ଏଗୁଡା ବହୁତ ଶୁଣିବା ମତେ ଭଜନଟା ବହୁତ ଶୁଣିବା ବହୁତ ଭଲ ଲାଗେ।
ଆରେ ବା ସାର୍ ଆପଣଙ୍କ ସହ କ ଥା ହେଇକି ମୁଁ ପୁର ଇନ୍ସପାର ହେଇଯାଉଛି କି ମାନେ ଯାହା ହଉ ଆଜିକାଲି ବି ମାନେ ମାନେ ପିଲାମାନେ ଅଛନ୍ତି ମାନେ କାହାକୁ ଏସବୁ ଜିନିଷ ଭଲ ଲାଗେନି କିନ୍ତୁ ଆପଣଙ୍କୁ ଭଲ ଲାଗୁଛି ସ୍ପିରିଚୁଆଲ ଜିନିଷ ଆଛା। ଆପଣ ଯୋଉ କହିଲେ ସ୍ପିରିଚୁଆଲର ବୁକ ପଢିଛନ୍ତି କୋଉ କୋଉ ବ ମାନେ ବହି ପଢିଛନ୍ତି ସାର୍ ଆପଣ?
ଦେଖନ୍ତୁ ମାନେ ଡେଲି ଲାଇଫ ରେ ଆପଣ ଯାହା ଯାହା ବି କରୁଛନ୍ତି। ଆଉ ଆପଣଙ୍କର ମାନେ ତମ ପାଷ୍ଟ ଜିନିଷ ଗୁଡାକରେ କଣ କଣ ଘଟି ଯାଇଛି। ଏଇଗୁଡାକର କିଛି ଭଲ କାମ କିଛି ଖରାପ ତମ ଏଇଗୁଡାକ ଟିକେ ମାନେ କଣ ନିଜ ଅପେକ୍ଷା ମାନେ ଅନ୍ୟ କେହି ଲେଖିଥିବ ତାର କିଛି ପଢିବା ପାଇଁ କିମ୍ବା ସୋସାଇଟି ଉପରେ ଲେଖିଥିବ ଏଇଗୁଡା ଟିକେ ପଢିବା ପାଇଁ ମତେ ବହୁତ ଭଲ ଲାଗେ ଆଉ।
ଆଚ୍ଛା ତମେ କୋଉ କୋଉ ବହି ପଢିଛନ୍ତି ଆପଣ?
ହଁ ଦେଖନ୍ତୁ ମୁଁ ଓଡିଆର ଅ ଏମତିକା ଟାଇପ ର ଗୋଟେ ଅ କଣ ତ ତାଙ୍କ ନାଁ ସେ ଗୋଟେ ମାନେ ଇନଷଟାଗ୍ରାମ ପେଜରେ ଗୋଟେ ଅଛନ୍ତି। ତାଙ୍କ ନା ଅଁ କଣ ତ ମନେ ପଡୁନି କିନ୍ତୁ ତାଙ୍କ ସାଙ୍ଗର ଗୋଟେ କାଦମ୍ବିନୀ, ରକ୍ତ ଚୁମ୍ବନ, ଏଇବୁକୁଉଡା ସ ମତେ ଏଇଗୁଡାକୁ ବହୁତ ବଢିଆ ଲାଗେ। ତାପରେ ସ୍ପିରିଚୁଆଲ ଉପରେ ହଉ। ଆ ଡେଲି ଲାଇଫରେ ଲାଇଫ ରେ କଣ କଣ ମାନେ ଭବିଷ୍ୟତରେ କଣ ଏମିତି ଲେଟ ହିସାବରେ ଠିକ ହବ। ସେଗୁଡା ଟିକେ ବିସିକାଲି ପଢିବା ପାଇଁ ବହୁତ ଭଲ ଲାଗେ ଆଉ।
ଆଚ୍ଛା ଆଛା ମୁଁ ସାର୍ ଏବେ
ତାଙ୍କ ନାଁ ହଉଛି ପଦ୍ମିନୀ ଆଜ୍ଞା।
ଆଛା ମୁଁ ସାର୍ ଏବେ ରିସେଣ୍ଟଲି ଗୋଟେ ବୁକ୍ ପଢୁଛି। ମାନେ ପୁରାତ କମ କରିନି ମତେ ମୋର ଜଣେ କଲଗ୍ ମତେ ହେବେ। ମତେ ସେଟା ରେକୋମେଣ୍ଡ କରିଥିଲେ କି ଆପଣ ସେଇ ବୁକ୍ ଟା ପଢନ୍ତୁ ବହୁତ ଭଲ ବୋଲି। ଆକଚୁଆଲି ବୁକ୍ ଟା ନାଁ ହଉଛି ଜଜ୍ଞା ସେନୀ। ଯୋଉଟା କି ଦୋ ଆହ ଦ୍ରୌପଦୀଙ୍କ ଉପରେ ପୁରା ବେଷ୍ଟ ଅଛି। ତ ତାଙ୍କର ମାନେ ମତେ ଲାଗେ ମହାଭାରତରେ ସବୁଠୁ ସ୍ପେଶାଲ ବି କାହାର ମାନେ କ୍ୟାରେକ୍ଟର ଟା ମତେ ଆକଚୁଆଲି ଷ୍ଟାରଟିଙ୍ଗରୁ ହିଁ ଭଲ ଲାଗେ ଦ୍ରୌପଦଙ୍କ କ୍ୟାରେକ୍ଟର। ତ ତାଙ୍କର ହଁ ତ ତାଙ୍କର ପୁରା ତାଙ୍କର ଯୋଉ ଥିଙ୍କ ଟା ଥିଲା ତାଙ୍କ ଉପରେ ଯାହା ହେଇଥିଲା। ଆଉ ହଁ ଯେତେ ମାନେ ଭଲ ହେଇକି ବି ତାଙ୍କୁ ଯେତେ ସବୁ ଲାଁଛନା ସବୁ ସହିବାକୁ ପଡିଥିଲା ସେଇ ଉ ପୁରା ପୁରା ବେଷ୍ଟ କରିକି ହେଇ ତି ଆଉ ତା ଭିତରେ କିଛି ଆପଣଙ୍କ କୃଷ୍ଣଙ୍କ ସହିତ କନଭରସେସନ ଆଉ ଅ ମାନେ କୁ କୃଷ୍ଣଙ୍କ ଥିଙ୍କିଙ୍ଗ କଣ ଥିଲା କୃଷ୍ଣଙ୍କ ବାଣୀ ବ ବହୁତ୍ ସାରା ଅଛି ସେ ବୁକ୍ ରେ ଆପଣ ଯଦି କେବେ ଚାହିଁବେ ଯେହେତୁ ଆପଣ ସ୍ପିରିଚୁଆଲ୍ ବୁକ ପଢୁଛନ୍ତି ଆପଣ ଯଦି କେବେ ସେ ବୁକ୍ ଟା ବି ଇଯିଲି ମିଳି ଳିଚି ଆପଣଙ୍କୁ ସେଇଟା ପ୍ରତିଭା ରାଏ ପ୍ରତିଭା ରାୟ ଲେଖିଚନ୍ତି। ହଁ ହଁ ସେଇ ଯଜ୍ଞାସେନୀ ବୁକ୍ ଟା ଆପଣ ଆଣିକି ଥରେ ଟ୍ରାଏ କରନ୍ତୁ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଟ୍ରାଏ କରିମି ମୁଁ ଆପଣଙ୍କଠୁ ଶୁଣିଲି ମୁଁ ଏଇଟା ବି ଶୁଣିଥିଲି ଆମ ରିଲେଟିଭସଙ୍କ ଜଣକ ପାଖରୁ। ସେ ବି କହିଥିଲେ କହିଲେ ପ୍ରତିଭା ରାୟ ଙ୍କର ଆଉ ନୀଳ ପଦ୍ମାଙ୍କର ଏଇଗୁଡା ସବୁ କେତେଟା ବୁକ୍ ଅଛି ତମେ ସେଗୁଡା ସବୁ ପଢ। ବହୁତ ବଢିଆ ଲାଗିବ ଇନଷ୍ଟାଗ୍ରାମ ପେଜରେ ନୀଳ ପଦ୍ମା ଜଣେ ଅଛନ୍ତି। ସିଏ ତାଙ୍କ ବ୍ରୁ ବୁକ୍ କୁ ପ୍ରିଫରେନ୍ସ ଦଉଛନ୍ତି କି ମାନେ ସେ ସେଲ ବି କରୁଛନ୍ତି ଆଉ ନିଜେ ନିଜେ ବି ପଢୁଛନ୍ତି। ଆ ମୁଁ ବି ଦେଖିଥିଲି ଯଜ୍ଞାସେନୀ ତାଙ୍କର ବି ଥିଲା ମୁଁ ସେଟା ପଢିନି ହୁଏତ। କିନ୍ତୁ ସେଟା ବହୁତ ଭଲ ବହି ଆଉ ମୁଁ ନିଶ୍ଚିନ୍ତ ଟ୍ରାଏ କରିବି।
ଟା ପଢିକି ମାନେ ପରେ ଏବେ ଜାଣୁଛି କି, କୃଷ୍ଣ ମାନେ ଯାଜ୍ଞସେନୀ ଦ୍ରୌ କୁହନି କି ଅନ୍ୟ ନାମ ବି କୃଷ୍ଣା ବୋଲି।
ଆଜ୍ଞା, କ୍ରିଷ୍ଣା।
କ୍ରିଷ୍ଣା ନାଇଁ କୃଷ୍ଣା କହୁଛନ୍ତି ତାକୁ।
ଆଜ୍ଞା ହଁ।
ତ ସେଇଟା ବି ମତେ ଟିକେ ବହୁତ ନ୍ୟୁ ଲାଗିଲା। ଏବେ ତ ପଢୁଛି, ଆଉ ଯେ ତିକି ବି ପଢିଛି ନା ସାର୍, ପୁରା ରିଲେଟ୍ କରି ଯାଉଛି। ଆପଣ ଥର ଟେ ପଢିବେ, ଆପଣଙ୍କ ରୋମୋ ପୁରା ଟାଙ୍କୁରି ଯିବ। ଗୋଟେ ଗୋଟେ ୱାର୍ଡିଙ୍ଗ ଏମିତି ଟାଇପ୍ ର ଅଛି, ଯୋଉଟା କିି ଆପଣଙ୍କୁ ବହୁତ ତି ଭଲ ଲାଗିବ। ଆଉ ପୁରା ଲାଗିବ କି ସତରେ ଦ୍ରୌପତୀ ସେତେ ମାନେ କଷ୍ଟରେ ଥିଲେ। ଆଓ-ଓ ତାଙ୍କର ସାହସ ଟାକୁ ସେମତି ବି ଡେସ୍କ୍ରାଇବ୍ କରିଛନ୍ତି, ମ୍ୟାମ୍ ମାନେ ପ୍ରତିଭା ରାୟ। ଯେ ଲେଖିଛନ୍ତି, ମାନେ ଲେ ଅ ମାନେ ଲେଖାଟା ତ ଅତି ସୁନ୍ଦର ହେଇଛି। ଆଉ ସେ ୱାର୍ଡିଙ୍ଗ ଟା ବି ପଢିଲେ ଆପଣଙ୍କୁ ବହୁତି ଭଲ ଲାଗିବ। ଆପଣ ଥରେ ଟ୍ରାଏ କରନ୍ତୁ, ସେ ବୁକ୍ ଟା ଆଣିକି।
ନିଶ୍ଚିନ୍ତ, ନିଶ୍ଚିନ୍ତ, ନିଶ୍ଚିନ୍ତ। ମୁଁ ଟ୍ରାଏ କରିବି ଯେମିତି ହେଲେ ଆପଣଙ୍କ କଥାକୁ, ଆପଣ ଏ ଏତେ ବଢିଆ ସଜେସନ୍ ଦେଲେ, ଆପଣ ସେ ବହିରେ ଏତେ ସୁନ୍ଦର ଭାବେ ଲେଖା ହେଇଛି। ଆପଣ ସେଥିରେ ପଢିକି ଆପ୍ ଆପଣ ଅ, ମାନେ କଣ, ସେଟା ବହୁତ ମାନେ ଅ ହୃଦକୁ ନେଇଛନ୍ତି, ଯୋଉଟା ଯୋଉଟା ମାନେ ଆତ୍ମବିଭରିତ ହେଇଛନ୍ତି, ସେଇଟା ମୁଁ ଯେତେ ହେଲେ ଟ୍ରାଏ କରିବି ନିଶ୍ଚିନ୍ତ।
ଆଜ୍ଞା, ସାର୍। ଆଚ୍ଛା, ଆପଣ ସେମିତି ଅଲଗା କିଛି କେବେ ବୁକ୍ ପଢିଛନ୍ତି? ଯେମତି ଜଗନ୍ନାଥଙ୍କ ସଂସ୍କୃତି ଉପରେ। ମାନେ ବହୁତ ସାରା ତ ବହି ଅଛି। ମୁଁ ବି ଥରେ ମଝିରେ ଟ୍ରାଏ କରି ଥିଲି। ଜଗନ୍ନାଥଙ୍କ ଉପରେ ଗୋଟେ ଥିଲା ବୁକ୍ ଟେ, ମାନେ ତାଙ୍କ ଅ ଯୋଉ ରୋଷେଇ ଶାଳା ଅଛି, ସେ ରୋଷେଇ ଶାଳାରେ ସବୁ କେତେ କଣ ନିୟମ ଅଛି? କଣ କଣ ଟାଇପ୍ ର ସବୁ ଖାଇବା ବନାଯାଏ ସବୁ ଦିନ? କଣ କଣ ନିୟମ ପାଳନ କରାଯାଏ? ତା' ଉପରେ ବି ଗୋଟେ ବହି ଅଛି। ଯୋଉଟା କି ମୋର କିଛି ଆଇଡିଆ ନଥିଲା। ଆଉ, ସେଇଟା ବି ମୁଁ ପଢ଼େ, ପଢୁଛି ଏବେ ମତେ ବହୁତ ଭଲ ଲାଗୁଚି। କେତେ ସବୁ ଜିନିଷ ଅଛି। ଯୋଉଟା କି ଆମେ ମାନେ କିଛି ଜାଣିନେ।
ହଁ, ଜଗନ୍ନାଥଙ୍କ ବିଷୟରେ ତ ବହୁତ କିଛି ଅଛି ଜଣିବାକୁ। ଯୋଉଟା କି ମାନେ ଆମର ଲାଇଫ୍ ସରିଯିବ ପଛେ, ମାନେ ଏମ୍ ମାନେ ସରିବନି ସତେ, ଏମିତିକା ଟାଇପ୍ ର। ମୁଁ ବି ପଢିଛି, ଜଗନ୍ନାଥଙ୍କ ଯୋଉ ମାନେ କିଛିଟା, ଜଣାଣ ଉପରେ ହଉ। କିମ୍ବା ତାଙ୍କର ଅ ଇଏ ରିଚୁଆଲ୍ ଉପରେ ହଉ। ଏଇଗୁଡା ବି ମଧ୍ୟ ମୁଁ ଯେବେ ଅନର୍ସ କରୁଥିଲି ହିଷ୍ଟ୍ରି ଅନର୍ସ। ଅଁ ସେବେ ମୋର ପ୍ରୋଜେକ୍ଟ ଯେତେବେଳେ ଥିଲା। ମୋର ସେଟା ଥିଲା, ଇନଭେସନ୍ ଇନ୍ ଜଗନ୍ନାଥ୍ ଟେମ୍ପଲ୍। ଯଉ ମାନେ, ସେଇଟା ମୁଁ ଗୋଟେ ପ୍ରୋଜେକ୍ଟ ବନେଇଥିଲି। ସେଇଡା ହୁଏ ତ, ମୁଁ କିଛି ନିଜ ଆଡୁ ମୁଁ କିଛି ଦେଇନଥିଲି। ମାନେ କଣ କି, ମାନେ ନିଜର ଲେଖ୍ ଖା କିଛି ଦେଇନଥିଲି। ମୁଁ ସବୁ କପି ପେଷ୍ଟ ମାରି ଦେଇଥିଲି। କିନ୍ତୁ, ମୁଁ ଯେତିକି ପଢିକି ଯାଇଥିଲି, ମତେ ଆମର ଜଣେ ଯେ ଇନ୍ଭିଜିଲେଟର୍ ଆସିଥିଲେ ମାନେ କଣ କି! ଯୋଉ ଏକ୍ସଟ୍ରନାଲ୍ ଯୋଉ ଆସନ୍ତି!
ଆଜ୍ଞା।
ସେ ଆସିଥିଲେ, ସିଏ ମତେ, - ଆମ-ଅ ମାନେ, ଆମ ବ୍ୟାଚ୍ ରେ ମୁଁ ହୋଇଥିଲି ମାନେ, ସେକେଣ୍ଡ ମାନେ-ତଁ ମୋର ଏଇଟି ଥ୍ରୀ ସମଥିଙ୍ଗ ଥିଲା। ମୋରସ୍ ସେଇ ପେପରରେ, ଆଉ ଜଣେ ଆଉ ଜଣଙ୍କର ନାଇନ୍ଟି ୱାନ୍ ଥିଲା। ସେ ଏମିତିକା ଟାଇପ୍ ର ସେ ମତେ କି କହିଥିଲେ, ଆମ ଦି ଜଣଙ୍କୁ ପଛରେ ଡାକିକି କହିଥିଲେ, କି ଆଉ ଆମ ଏଚ୍ ଓ ଡି ଯିଏ ସେ କହିଥିଲେ କି, ତମେ ତମକୁ ଏଇ ଦି'ଟା ବହି ଦିଆଗଲା ତମେ ଏଇଟା ପଢ। ସେଠି ତମର କାମରେ ଲାଗିବ। ହେଟାରେ ବୁକ୍ ଥିଲା ଲୀଳାମୟଙ୍କ ଲୀଳା କ୍ଷେତ୍ର।
ଆଚ୍ଛା ଆଚ୍ଛା।
ହ ଆଜ୍ଞା ବହୁତ ହି ବଢିଆ ସେଥିରେ ଜଗନ୍ନାଥଙ୍କ ବିଷୟରେ ଆଉ ଜଗନ୍ନାଥଙ୍କର ମାଦଳ ପାଞ୍ଜିର କିଛି କିଛି - କିଛି ସର୍ଟସ୍ ଗୁଡାକ ସେଗୁଡାକ କିଛି ଲେଖା ହେଇଥିଲା। ଆଉ ତାଙ୍କ ରିଚୁଆଲସ ଯେମିତି କି ତାଙ୍କର କେମିତି ଖାଇବା କଣ କଣ ଭୋଗ - ଅ ଛପନ ଭୋଗ ଯେମିତିକା ଟାଇପ ର ତାପରେ- କେତେବେଳେ କଣ ନୀତି ଆଉ କ୍ୟାଲେଣ୍ଡର ଟାଇପ ର କି ଏମିତି ଗୋଟେ କରିକି ଦେଇଥିଲେ। ସେ ବହିରେ ବହୁତ ସାରା ବଢିଆ ବଢେ ଲେଖା ଅଛି ଆପଣ ବି ଏଇ ବହି ଆଣନ୍ତୁ ଆଉ - ଆପଣ ପଢିବେ କି ବହୁତ ବଢିଆ ଲାଗିବ।
ହଁ ସାର୍ ମୁଁ ତ ଏବେ ଧୀରେ ଧୀରେ ମାନେ ଯେହେତୁ ଆମେ ସତ କଥା ସାର୍ ଗୋଟେ କ ସ କଥା ଏଇଟା କି ଯୋଉ ଆମ ଯୋଉ ପଢ ଇରେ ଯେହେତୁ ଏତେ ମାନେ ସବୁ ଆଡେ ରହିଲା ଇଂ କହିବା ଇଂଲିଶ ପଢିବା ଆଜ୍ଞା ତ ଏତେ ଓଡିଆକୁ କିଏ ଧ୍ୟାନ ଦଉନାହାନ୍ତି। ଯେତେବେଳେ ମତେଇ କଲିକ ଜଣକ କହିଲେ ଯେ ଆଜ୍ଞା ସେଣି ବହି ଆପଣ ପଢନ୍ତୁ। ସେତେବେଳେ ମୁଁ ଜାଇଁଲିକି ମାନେ ଓଡିଆରେ ବି ଏତେ ସବୁ ଭଲ ଭଲ ବୁକ୍ ଅଛି ନହେଲେ ପ୍ରାୟ ଯେତେବେଳେ ମତେ ଯିଏ କୁହନ୍ତି ହଁ ରେକୋମେଣ୍ଡ କର ଗୋଟେ ଇଂଲିଶ ର ବକ୍ ଗୋଟେ ନଭେଲ ପଢିବା ଏଟା ପଢିବା। କିନ୍ତୁ ମୁଁ ଏବେ ଜାଣଛି କି ଆମ ଓଡିଆରେ ବି ଏତେ ବୁକ୍ ଅଛି ଆଉ ତାପରେ ସାର୍ ମୁଁ ଆଉ ଗୋଟେ କଥା ବି ଶିଖି ଦେଖିଲି ଜ୍ଞାନ ଟା କେବେ ସୀମିତ ନୁହଁ ଆପଣ ତାକୁ ରଖିପାରିବେନି ସୀମିତ କରିକି। ଯେତେ ଆପଣ ଖୋଜିବେ ସେତେ ମିଳିବ।
ଆଜ୍ଞା ବହୁତ
ଥ୍ୟାଙ୍କ ଙ୍କୟୁ ସାର୍ ଆପଣଙ୍କ ସହ କଥା ହେଇକି ମୋତେ ତ ବହୁତ ହି ଭଲ ଲାଗିଲା। ତ ଜାଣିଲି କି ଏସବୁ ଜିନିଷ ବୁକ ଅଛି ଥ୍ୟାଙ୍କ ୟୁ।
ଆଜ୍ା